ହେଲୋ।
ହଁ କୁହନ୍ତୁ, କଣ କରୁଚନ୍ତି?
ଏଇ ସବୁ ବିରି ଫିରି ବଟା ବଟ ଏ ସବୁ ସରିଲା, ଆଉ କରୁଥିଲି ଘର କାମ ଟିକେ ଥିଲା ଆଉ।
ଏ ମୋର ବି ସେଇଆ। ଘର ଓଳା ଓଳି। ପିଠା ବରା ଫରା ଟିକେ ଖିଆ ହେଲା। ଝିଅ କଣ କାନ୍ଦୁଚି ନା କଣ?
ଖେଳୁଛି, ପାଖରେ ଅଛି ତ। ଝିଅ ଖେଳୁଛି ଆଉ।
ହୁଁ।
ଆଉ। କାଲି ପ୍ରଥମ ରଜ, ଆଉ କେମିତି କଣ କାଲି ପାଳନ କରିବେ ପ୍ରଥମ ରଜ ଟା?
ଫାଷ୍ଟ ଉଠିବି ସକାଳୁ, ଘଣ୍ଟାଟେ ଗାଧେଇବି। ମୁଣ୍ଡ ଫୁଣ୍ଡ ଧୁଆ ଧୋଇ ହେଇକି ଟିକେ ଗାଧୁଆ ହବ ଭଲସେ। ତାପରେ ଖିଆପିଆ। ତାପରେ ପାଗ ଭଲ ଦେଲେ ବୁଲିବାକୁୁ ଯିବୁ। ଦୋଳି ଖେଳିିବୁ।
ବୁଲାବୁଲି କଲେ ଭୁବନେଶ୍ୱର କଆଡେ କୁଆଡେ ବୁଲିବାକୁ ଯିବେ?
ନାଇଁ ବା ମୁଁ ଗାଁକୁ ପଳେଇ ଆସିଛି। ଏଇ ପଟ ଆମର ଏରିଆ ରେ ଯାହା ଦେଖିବୁ, ବୁଲିବୁ, ଏ ମଣିନାଗ ହଙ୍କା ଅଛି।
ହଁ।
ସେପଟେ ମଣିନାଗ ଟିକେ ଯିବାର ଅଛି।
ଗାଁ ରେ ବହୁତ ଭଲ ସେଲିବ୍ରେଟି ହେଇପାରିବ ଟିକେ ଭଲ ଲାଗିବ। ଗାଁ ର ଯୋଉ ଭାଇ ଥାଏ ତାର ନା ଅନୁଭୋବ ଟା ଭଲ ଗାଁର ଆଉ।
ହଁ।
ଆଉ ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ଘରେ ସମସ୍ତେ ଭଲ ଏଇନେ ଦିଦି ଅଙ୍କା ଆସିବେ ଯେ ତାପ ପୁଅ ଆସିଲେ ମୁଁ ଆଉ କଥା ହେଇ ପାରିବିନି ସିଏ ତ। କାମ ବଢେଇ ଦବ ଆଇଲେ ଚିଲେଇବ ଦୁଷ୍ଟ ପ୍ରବଳ।
ଝିଅ ବି ମୋର ଦୁଷ୍ଟ ହଉଛି ମୁଁ ଯୋଉଠି ବସିବି ସିଏ ବି ମୋ ଫୋନ ଟାଣୁଚି। ପାଖରେ ପାଟି କରୁଛି ଏସବୁ ହିଁ ହୁଏ ଆଉ।
ହଁ ଛୁଆ ଗୋଟେ ଘରେ ରହିଲେ ମାନେ କୌଣସି କାମ କରି ହେବନି।
ସିଏ ବି କାହା ପାଖକୁ ବି ଯିବନି ସିଏ ଛୋଟ ଝିଅ। ମୁଁ ଯୋଉଠି ବସିଥିବି ମୁଁ ଯାହା କରୁଥିବି ସେ ମୋ ପାଖରେ ଥିବ ଆସିକି। ରୋଷେଇ କଲା ବେଳକୁ ରୋଷେଇ ଘରକୁ ପଳେଇବ। ବସିକି କାମ କଲେ ପରିବା କାଟିଲେ ବି ଇଏ କରିବ।
ଆମର ତ ସେମିତି ଆଇିଲେ ଏତେ ଜୋର ଚିଲେଇବ। ଭଗବାନ ମାନେ ତାକୁ ଘର ଖାଦ୍ୟ ଯେତିକି ଭଲ ଲାଗୁନି। ବାହର ଫାଷ୍ଟ ଫୁଡ ସେତିକି ଭଲ ଲାଗୁଛି ଏବେ ନାଲି ନାଲି ଯେତେକ ଦେଖାଯାଉ ଥିବ କହିବ ମୁଁ ସେଡା। ଖାଇବି ହେ ରୋଲ।
ସେଗୁଡାକ ଦେବା ବି ଭଲ ନୁହଁ। ଏସବୁ କଲର ମିଶା ଖାଦ୍ୟ ଏସବୁ ମୁଁ ତା। ପ୍ରଥମରୁ ମୋ ଝିଅକୁ ସେଗୁଡାକ ମୁଁ କେବେବି ମାନେ ଇଏ କରେନି ଚିହ୍ନେନି। ମୁଁ ସବୁ ଘର ଜିନିଷ ସିଏ ଯାହାବି ଖାଇବ। ମୁଁ ଘର ଜିନିଷ ହିଁ ତାକୁ। ମାନେ ଚିହ୍ନଉଛି ସେଇଟା ଖାଇବା ଅଭ୍ୟାସ କଲେ। ଘରେ ବନି ବନାଇ ଖାଇବା ଖାଇଲେ ବି ଭଲ ରହିବ ଆଜି କାଲି ଯୋଉ। କେମିକାଲ ମିଶା ଖାଦ୍ୟ ସେଗୁଟା ଛୁଆଙ୍କର ଦେହ ବି ଖରାପ ହଉଛି ସେ ଥି ପାଇଁ ଅଧିକା। ମାନେ ଆମେ ବି ମୁଁ ତାକୁ ନା ଡବା କ୍ଷୀର ଦେଇଛି। ନା ସରେଲାକ ଦେଇଛି କିଛି ଦେଇନି ମୁଁ ସବୁ ଘରେ ବନେଇକି ଦେଇଛି ତାକୁ। ମା ଖୀର ଆଉ ଘରେ ତିଆରି ଖାଦ୍ୟ।
ଭଲ। ସିଏ ବି ତାକୁ ସେମତି କିଛି ଦିଆ ହଉ ନଥିଲା କିନ୍ତୁ ସେ ବଡ ହେଲାଣି ଏବେ ଆସିକି ଛ ଅ ସାତ ବର୍ଷର ହେଲାଣି ସେ ଦେଖୁ ଚି ଯୋଉ ଆମେ ମାନେ କେତେସବେଳେ କେମିତି ବାହାରକୁ ପଳେଇଲେ ଯୋଉ ଖାଉଛୁ। ସେ କହୁଛି ମୁଁ ବି ସେଇଗୁଡା ଖାଇବି ଆଉ ସେ ସବୁ ଜିନିଷ ତାକୁ ଖୁଆଇଆକୁ ପଡୁନି। ଘର ଖାଦ୍ୟ ତାକୁ ଜବରଦସ୍ତି ହଁ ଖୁଆଇବାକୁ ପଡେ। ରୋଲ୍ ଗୋଟେ ଧରେଇ ଦେଲେ ତାର ସିଏ ଖାଇଦବ ମନକୁ ମନ।
ହଁ।
ହୁଁ ଏଡିକି ଟେ ପିଲା ସେ କଉଚି ମୁଁ ଚା ପିବି।
ଆମେ ଜେ ଛୋଟ ଛୁଆ ସବୁ ଅନୁକରଣ ପ୍ରିୟ। ଆମେ ଯାହା କରିବା ସେମାନେ ଦେଖିକି ସେଇଆ କରିବେ ଛୋଟ ଛୁ ଛୁଆ ସେ ସବୁ ଜିନିଷ ସେମାନେ ଦେଖିକି ଶିଖନ୍ତି ମାନେ ଆମେ ଭାବିବା ସିଏ କିଛି ଜାଣିନଥିବେ। କିନ୍ତୁ ସେ ସବୁ ଜିନିଷକୁୁ ବହୁତ ଅନୁମାନ କରନ୍ତି। ଆଉ ସିଏ ମାନେ ସ ମନେ ବି ରଖନ୍ତି ଆମେ ଛୋଟ ଛୋଟ କଥାକୁ ଭୁଲି ଯାଇଥିବା। କିନ୍ତୁ ଛୋଟ ଛୁଆ ମାନେ ସେ ସବୁ ଜିନିଷକୁୁ ବହୁତ ମନେ ରଖିଥାନ୍ତି। ଆମେ କେତେବେଳେ କଣ କହିଥିଲେ। ଆମେ କେତେ ବେଳେ କଣ କରୁଥିଲେ ସେ ସବୁ ମନେ ଥିବ ସେମାନଙ୍କର। ଝିଅ ଠିଆ ହବାକୁ ଚେଷ୍ଟା କରୁଛି ଏବେ ମତେ ଧରି ଧରି ଠିଆ ହଉଛି। କାନ୍ଥକୁ ଧରି ଧରି ଚାଲି ଚାଲି ହଉଛି ଧୀରେ ଧୀରେ ବଡ ହଉଛି ସିଏ ଆଉ।
ଏମତି ହେଇ ହେଇ କେତେ ବେଳେ ତାପରେ ଆଜି କାଲି ଛୁଆ ମାନଙ୍କର ଗ୍ରୋଥ ବି ବହୁତ ଜଲଦି ହେଇଯାଉଛି।
ହଁ। ଗ୍ରୋଥ ବି ଭଲ ସେମାନଙ୍କ ବହୁତ ସାର୍ପ ମାଇଣ୍ଡ। ଆମେ ଯାହା ତାକୁ ଶିଖେଇ ନଥିବେ ସେ ସବୁ ନିଜେ ନିଜେ କରିଦେବେ। ସେଠି ଆଉ ପଢୁନି ସେ ତାର ନିଜେି ଠିଆ ହଁ କାଲି ବୁଲିବାର ଅଛି ଜୟଦେବ ବାଟିକା ମୋର ପାଖରେ ଟିକେ ବୁଲିବାକୁ ଯିବୁ ଘରେ ଟ ଆମିଷ ହୁଏ ଆମର ପ୍ରଥମ ରଜରେ। ଯେହେତୁ ରଜ ସଂକ୍ରକ୍ରାନ୍ତି ସୋମବାର ପଡୁଛି। ସଂକ୍ରାନ୍ତି ରେ ତ ଆମିଷ ହବନି। ତାପରେ ମଙ୍ଗଳବାର ଶେଷ ରଜ ଆମ ଘରେ ମଙ୍ଗଳବାର ଆମିଷ ଖାଆନ୍ତିନି। ତ ଆମେ ପ୍ରଥମ ରଜରେ ହିଁ କାଲି କାଲି ଆମେ ଆମିଷ ହବ ଯାହାବ କାଲି ଟିକ ଖିଆ ପିଆ ହବ। ତାପରେ ସଂକ୍ରାନ୍ତି ଦିନ ସଂକ୍ରାନ୍ତି ର ଅଳ ମେନ୍ୟୁ ହବ କାଲି ଡିସାଇଡ ହବ। ସଂକ୍ରାନ୍ତିରେ କଣ ଖାଇବେ? ତା ପୂର୍ବ ଦିନ ହିଁ ସବୁ ଯୋଜନା କରାହେବ। ଏମିତି ଭାବରେ ରୋଜ ଟା ହବ ଆଉ କିନ୍ତୁ ସେେ ରଜ ଦିନ ଗହଳି ସବୁ ଥିଲେ ଭଲ ଲାଗେ।
ଗାଁ କୁ ପଳେଇ ଆସିଲନି।
ଦିଜଣ ଛୁଟି ହସ୍ପିଟାଲ ପାଖରେ ତ ଛୁଟି ନାହିଁ ତାଙ୍କର ଆଉ ଯାଇ ହବନି।
ଆମର ବି ତ ସେଇା ହସ୍ପିଟାଲ ଯେ ଛୁଟି ନାହିଁ ଯେ ମୁ ଛୁଟି ନେଇକି ଆାଇଛି ସୋମବାର ଦନଟା।
ସେ ଛୁଟି ଅଛି ତାଙ୍କର ସୋମବାର ଦିନ ଗୋଟିଏ ଦିନ। ଗୋଟେ ଦିନରେ ଯିବା ଆସିବା କରିବା ଟା ସମ୍ଭବ ହବନି। ଦୂର ଟିକେ ତ ଆଉ ରଜ ଯାଇଛ କହିଲେ।
ଜୟଦେବ ବାଟିକାର ଟିକେଟ୍ କେତେ ନେଉଛି କି?
ଜାଣିନି କାଲି ଜଣା ପଡିବ ଶୁଣ ମାମା। କେତେ ନଉଛି ଜଣା ପଡିବ କାଲିକି।
ମୁଁ ବି କେବେ ଯାଇନି ଜୟଦେବା ଟିକା ଯିବା ଦେଖିବା।
ପୂର୍ବେ ଯାଇଥିଲି ମନେ ନହିଁ କେତେ ଟିକେ ନଉଛନ୍ତି।
ଏବେ ସବୁ କିଛି ଡେଭଲପ୍ କରିଗଲାଣି। ଆଉ ଡ୍ରେସ୍ କରିଛ ନା ଶାଢ଼ୀ?
ଶାଢ଼ୀ ଡ୍ରେସ।
ମେହେନ୍ଦି ଏ ବନେଇଜ।
ମେହେଦୀ ରାତିରେ ବନାହବ ହ ମାମା
ଝିଅକୁ ବି ଟିକେ ମେହେନ୍ଦୀ ଲଗେଇଦବ।
ଆ ସେ ଛୋଟ ପିଲା ତାକୁ ଲଗେଇବନି ଭାବୁଛି କାହିଁକି ମେହେନ୍ଦୀ ଗୁଟା କେମିକାଲ ଜିନିଷ ନା।
ହଁ ହଁ ଲକଡାଉନ ତାର କୁଣ୍ଡେଇ କଣ୍ଡେ ହେବ ଯେ ତୁ ପୁଣି ରିଆକ୍ସନ କରିଦବ।
ଛୁଆ ତାପରେ ସଫ୍ଟ ସ୍କିନ ତାର। ସେଗୁଡାକ ଲଗେଇଲେ କାଳେ ତାକୁ ଇନଫେକ୍ସନ ହବ ସେ କିଛି ଲଗେଇବନି।
ହଁ ଭଲ ଭଲ।
ସେ ବି ତ ହେଇନି ଖାଲି ବୁଲାବୁଲି କରିବ।
ତାପରେ ଖରା ଦେଖିକି ଯିବ ଖରା ହଥିଲ ଜମା ଘରୁ ବାହାରିଲେ।
ହ।
ଆଉ ତୁମକୁ ରୋଷେଇବାସ ତାହେଲେ ସବୁ ଆସୁଛି ନା।
ହଁ ପୁରା ଘରଟାକୁ ସମ୍ଭଳଇଛି ସେଇ ବାସ ସବୁ କଲେ।
ଆଜ କାଲି ତ ଝିଅ ମାନଙ୍କୁ ରୋଷେଇ ବି ଆସୁନି।
ହଁ ମତେ ବି ବାହାଘର। ପୂର୍ବରୁ ଆସୁଥିଲା ସେମତି ଅଳ୍ପ ଅଳ୍ପ ପିଠାପଣା ଟିକେ ଜାଣିିନଥିଲି। ଆଉ ଏବେ କୁ ହେବେ ଆ ୟୁଟ୍ୟୁବ ପଚାରିକି ସବୁ ଶିଖିବାକୁ ପଡୁଛି। କହିବାକୁ ପଡୁଛି ଆଉ ଉପରେ ନିଜର ଦାୟିତ୍ଵ ନେଲେ ଆଉ କଣ କରିବା କରିବା।
ମୁଁ ବି ସେ ରୋଷେଇ ଯାହା ମାନେ ରୋଷେଇ ବା ସେ ସବୁ ଜାଣି କିଛି କରୁଛି ବାହାରେ ରହୁଛି ଯେତେବେଳେ ନିଜେ ରୋଷେଇ କରିକି ଖାଇବାକୁ ପଡ଼ୁଛି।
ହୁଁ ହୁଁ।
ତାଙ୍କ ଘରୁ
ରୋଷେଇରେ କଣ କଣ କରନ୍ତି ଆପଣ?
ମତେ ଆସେ ସବୁ ରୋଷେଇବାସ ମତେ ବେଶୀ ମ ଆଗରୁ ସବୁ ମସଲା ମସଲି ଯାହା ସବୁ ସବୁ କରୁ ଥିଲି ଏବେ କେବଳ ସାଧା ସିଧା ଖାଇବା କରୁଛି। ସପ୍ତାହକୁ ଥରେ ଦୁଇଥର ଆଇଁଷ ସେତିକି। ବିରିୟାନୀ ଫିରିୟାନୀ ସବୁ ଆସେ।
ସବୁବେଳେ ୟୁଟ୍ୟୁବରେ ସର୍ଚ୍ଚ କରିଦେଲେ ସବୁ ପୁରା ପ୍ରୋସିଜର ପଳେଇ ଆସୁଛି ତାପରେ ସେଥିରେ ପରିମାଣରେ କଣ ପକେଇବ ସେ ସବୁ ଦେଖେଇ ଦଉଛି ବି ଶିଖିବାବି କିଛି ଆଜିକା ଡେଟରେ ଅସୁବିଧା ନାଇଁ।
ହାଁ।
ନିଜର ଇଛା ଥିବା ଦରକାର ହେଲା। ସମୟ ଥିବା ଦରକାର ଇଚ୍ଛା ଥିଆ ଦରକାର। କହିଲେ ସବୁ ହବ କିଛି ଆଜ କାଲି କୌଣସି ଜିନିଷ କଷ୍ଟ ନାହିଁ ଆଉ।
ହୁଁ।
ମୁଁ ଯେତେବେଳେ ବି ଶାଶୁଘର ଆସିଛି ସବୁ ଜିନିଷ ମୁଁ ୟୁଟ୍ୟୁବରୁ ଶିଖିଛି। କିଏ କଣ କହିବ ପୂଜା କରିବା ବିଧି କୋଉ ପୂଜାରେ କଣ ଭୋଗ ହୁଏ? କୋଉ ପୂଜାରେ କଣ ହୁଏ ମୁଁ ସବୁ ଶିଖିଛି ସେଇଥିରୁ। ଗୋଟେ ୟୁଟ୍ୟୁବ ଗୁଗଲ ଚାଟ ଜିପିଟି ଏ ସବୁ ବୋହୁତ ଟ୍ରେଣ୍ଡ। କୁହ।
ମୋର ତ କେତେଟା ସାଙ୍ଗ ଅଛନ୍ତି ସେ ରୋଷେଇ ନାଁ ଶୁଣିଲେ ଏ ଦୂରକୁ ପଳଉଛନ୍ତି ଗ୍ୟାସ୍ ଲଗେଇବାକୁ ବି ଡରୁଛନ୍ତି।
ସେମାନେ ଖାଲି ଅନଲାଇନ୍ ଅର୍ଡ଼ର କରିକି ଖାଇ
ହଷ୍ଟେଲ ମେସ ଏସବୁରେ ରହିଛି ମୁଁ। ରୋଷେଇ ତ ମୁଁ ଶିଖି ଯାଇଥିଲୁ କାହିଁକି ନିଜେ ରୋଷେଇ କରିବାକୁ ପଡିଲା।
ହଁ। ନିଜେ ତାପରେ ବି କିଛିଟା ଅଳସୁଆମିଯୋଗୁ ବି କରୁନାହାନ୍ତି। ଶାଶୁଘର ଗଲେ ଠିକ୍ ହେଇଯିବେ।
ଶାଶୁଘରେ ଗଲେ ସବୁ କରିବାକୁ ବାଧ୍ୟ କୌଣସି ଡିଗ୍ରୀ କୌଣସି କିଛି କାମ କରିବ ନାହିଁ ସେଥିରେ ହୁଁ। ଦେଖାଯାଉ କଣ କଣ ରୋଷେଇ କରୁଛ?
କାମ କଣ ଜାଣିଛ ଏଇଆ
କାମ କଣ ଜାଣିଛ ନା ଯେତେ ବି ପାଠ ପଢ। ହଁ ହଉ ପଛରେ କଥା ହଉଛି ଟିକେ ପରେ ହଁ। ସେଇ ଜାଗା କଥା ହେଇକି